ହାଲୋ। ହାଲୋ। ହାଲୋ ଆପଣକୁ ମୋ କଥା କ୍ଲିଅର୍ ଶୁଭୁ
କଁ କରୁଛନ୍ତି ଆପଣ?
ହ ଆପଣଙ୍କୁ ମୋ କଥା କ୍ଲିୟର୍ ଶୁବୁଛି? ହାଲୋ।
ଖାଇବା ପିଇବା ସରିଲାଣି?
ଆପଣଙ୍କୁ ମୋ କଥା କ୍ଲିୟର୍ ଶୁବୁଚି?
ଅ ମାଡ଼ାମ୍ ଏକ୍ ହଁ ହାଲୋ।
ଆପଣଙ୍କୁ ମୋ କଥା କ୍ଲିଅର୍ ଶୁବୁଚି?
ଭଏସ୍ ଆସୁଚି ତ ମୋର?
ଆଜ୍ଞା।
ତମ ଭଏସ୍ ଆସୁ
ଆପଣଙ୍କୁ ମୋ କଥା ଶୁଭା ଯାଉଚି କ୍ଲିଅର୍?
ବହୁତ୍ ବର୍ଷା ହଇଚି ତମ ଆଡ଼େ?
ନମସ୍କାର୍ ଜୟ ଜଗନ୍ନାଥ।
ଏ ପୁରା ସକାଳୁ ବର୍ଷା ହଉଚି ଛାଡ଼ିଆର ନାଁ ନାଇଁ ଏବେ ଯାଇଥିଲୁ ଟିକେ ବାହାରେ ଗାଡ଼ିରେ ବୁଲାବୁଲି କରିକି ଆସିଲୁ ବର୍ଷାରେ ଆଉ କଁ।
ଆପଣ କୋଉଠି ରହୁଛନ୍ତି?
କୁଆଡ଼େ ଯାଇହଉନି କିଛି ନାହିଁ ବର୍ଷା ହଉଚି।
ଆପଣ କୋଉଠି ରହୁଚନ୍ତି?
ହୁଁ।
କୁଆଡ଼େ ଯିବୁ ହାଲୋ ଆପଣକୁ ଆପଣ କୋଉଠି ରହୁଚନ୍ତି?
ଭଏସ୍ ଆସୁନି।
ଆପଣ କୋଉଠି ରହୁଚନ୍ତି?
ତମ ଭୟସ୍ ଆସୁଚିନା।
ଆପଣ କୋଉଠି ରହୁଚନ୍ତି?
ହାଲୋ।
ହାଲୋ।
ହାଲୋ।
ସେଦେବେ
ହୁଁ।
ହାଲୋ।
ଭଏସ୍ ଆସୁନି ଆପଣଙ୍କୁ?
ମୋକଥା ଆପଣଙ୍କୁ କ୍ଲିୟର ଶୁବୁଚି? ଇ ହାଲୋ ହାଲୋ ହାଲୋ। ହାଲୋ। ହାଲୋ।
ହୁଁ କୋଉନାହାନ୍ତି।
ମୋକଥା କ୍ଲିୟର ଶୁବ୍
ହାଲୋ। ହାଲୋ।